ହଁ।
ମୁଁର ଶୁଭା ଯାଉଛି।
ହଁ ଶୁଭା ଯାଉଛି।
ଆଉ କଣ କରୁଛୁ।
ତରକାରୀ କରୁଛି।
ରୋଷେଇ।
ହଁ।
କଣ ଆଇଟମ୍।
ଅଣ୍ଡା ତରକାରୀ
ଓହୋ ଅଣ୍ଡା ତ ତରକାରୀ କେମିତି କରୁଛୁ କଣ।
ଅଣ୍ଡା ଶିଝେଇ ଦବୁ।
ହଁ।
ତାବି ସିଜେଇ ଦବ ସାଙ୍ଗେ ସାଙ୍ଗେ।
ହଁ।
ଆଉଟିକେ ସିଝେଇ ହେଲା । ସେ ଅଣ୍ଡା କୁ ସିଝେଇ ଥିବୁ ସେ ଅଣ୍ଡା କୁ। ତେଲରେ ଭାଜି ଦେଲା ପରେ ତାପରେ। ଅଦା ରସୁଣ ପେଷ୍ଟ ଆଣିଥିବୁ। ଖା ପିଆଜ କାଟିବୁ ପିଆଜ କାଟି ସାରିଲା ପରେ, ଅଦା ରସୁଣ ପିଆଜ ଟ ଆଣିଥିବୁ।
ହୁଁ
ହଁ ଅଦା ରସୁଣ ପେଷ୍ଟ ପକେଇଲୁ।
ହଁ ତାପରେ
ତାପରେ ପିଆଜ ମଖେ ପିଆଜ ପକେବୁ। ତାପରେ ଆମର ଇଏ ଇଏ। ଟମାଟୋ ପକେଇବୁ ଲଙ୍କା ପକେଇବୁ।
ହଁ ତାପରେ?
ପକେଇ ସାରିଲା ପରେ, ହେଲା -
ହଁ।
ପକେଇ ସାରିଲା ପରେ, ପାଣି ଟିକେ ଦେଇଦବୁ। ହେଲା, ପାଣି ଦେଲା ପରେ, ତାକୁ ଟିକେ, ପାଣି ସେଟା ଟିକେ ଯେମିତି ଗରମ ହବ। ହେଲା ପାଣିଟା ଗରମ ହେଲାପରେ
ପାଣ୍ଟ ଟିକେ ପାଣ୍ଟା ଟିକେ ଫୁଟିବ।
ହଁ ଟେ ଫୁଟେଇବୁ ଆଉ।
ହୁଁ।
ହ ଫୁଟେଇଲା ପରେ ତ ଅଣ୍ଡା, ଅଣ୍ଡା ଆଡୁ ପକେଇଦବୁ ଆଉ। ଅଣ୍ଡା ତରକାରୀ ରେଡି ଆଉ।
ହୁଁ ହେଲା ଅଣ୍ଡା ତରକାରୀକୁ ଅରୁଆ ଭାତ, ନା ଉସୁନାଭାତ?
ଉସୁନା ଭାତ।
ଆଚ୍ଛା।
ଭାତ ବି ସେମିତି ଭାତ ଭାସ ଧୋଇଦବୁ।
ହଁ ଭାତ ମୁଁ ଜାଣିଛି।
ଜାଣିଛୁ, ଏ ଠିକହେ ରୋ ଶାଶୁ ଗରେ କାମ ହବ।
ମୁହୁ ଶିଖିଛି।
ଆଛା ହଉ ଆଉ, ନଅ । କଣ କରିପାରିବୁ ଆମ ସିଖିଆ ଆମର। ଆମେ ଶିଖେଇଦବୁ, ବାକି ତମର ଦାୟିତ୍ବ, ତମେ
ହୁଁ ମୁଁ ଆମେ ଶିଖିଯିବୁ, ଆମେ ଶିଖିଚିବା।
ଶିଖିଛ ତ, ଆଉ ଶାଶୁଘରେ ଗଲେ କରି ତ ଶାଶୁ ଆଉରେ କହିବ କି ଭାଇ ହେଇଛ, କିଯେ ଭଉଣୀ ଆଣିଲି, କରିପାରୁନୁ।
ନାଆ ନାହା ତ ଆପଣଙ୍କୁ କଷ୍ଟ ହ ଆପଣ କଚ ମିଟ କଲ ଯିବନି। ତ ଆମେ ମ୍ୟାନେଜ କରିଦବୁ, ନା ଆମେ ମ୍ୟାନେଜ କରିଦବୁ, ଆପଣ ବ୍ୟସ୍ତ ନାହିଁ, ଆପଣ ବ୍ୟସ୍ତ ହୁଅନ୍ତୁ ଆପଣ, ଆପଣଙ୍କ କଥା ଭାବିବେ ଆଉ, ହଁ।
ଆମରତ ।
ଆପଣଙ୍କର ୱାଇଫ ଆସିଲେ ସିଏ। କରିବ କି ନାଇଁ ତ, ସେଇଟା ଆମେ ତ ଜାଣିନୁ ନା ତ ସେଇଟା। ଆମେ ଜାଣିବାକୁ ଚାହୁଁଛୁ।
ହଁ। ସେ ସିଏ କରିବକି ନାଇଁ ସେଟା ଡିଫରେଣ୍ଟ କଥା।
ହୁଁ।
ଜିଲି।
ହଁ।
କରିବୁ ପିଲା ନାଇଁ ସେଟା ତା ଉପରେ ରହିଲା, ଆମେ କଣ କରିପାରିବୁ ସେଇଟା। ହଁ ସେ ବି କହିବକି ନାଇଁ ମୁଁ କରିବିନି, ମୁଁ ଖାଲି ଖାଇବି।
ହଁ।
ତା ବା ତା ବାପ ଘରକୁ ପଠେଇ ଦେନେ ଖାଇବ।
ହଁ ତୁ ପଠେଇଦବୁ?
ହୁଁ। ସେ ରୋଷେଇବାଷ କାମଟା ମୁଁ କରିବି।
ତୁ ରୋଷେଇବାସ କରିଦବୁ କହୁଚି ତାକୁ କହିବୁ ଯା ତୁ ବୁଲିକି ଆସିବୁ ତ ବପା ଘରେ।
ତ ଅଫିସ୍ କିଏ କରିବ ଅଫିସ୍
ଅଫିସ୍ ତୁ କଣ ଟାଇମ୍ ମ୍ୟାନେଜମେଣ୍ଟ କରିପାରିବୁନି କି।
ହୁଁ।
ତୁ ଟାଇମ୍ ମ୍ୟାନେଜ
ଆ ହଁ, ସବୁ ତ ମୁଁ କରିଦେବି ଆଉ।
ଆଉ।
ତ ବାହା ବାହା ହେଇ ଆଣି ତ ବାହା ହେଇକି କଣ ପାଇଁ ଆଣିଚି ତାକୁ।
ବାହା ହେଇକି ଆଣିଲୁ ତା ବୋଲି ବି କରିବୁନୁ ତା ସୁଖ ଦୁଃଖ ସବୁ ବୁଝିବୁନୁ। ଆଉ ତୁ ସେମିତି କହିଲେ ହବ।
ହୁଁ ଆଉ ଏତେ ସୁଖ ଦୁଃଖ ବୁଝିଲ ଭଲ ନାଇ ମ।
ହୁଁ ହୁଁ ଆଉ କୁଆଡ଼େ ନବୁ କଣ ବୁଲେଇବା ସେଥିପାଇଁ କଣ ପ୍ଲନିଙ୍ଗ ଫ୍ଲାନିଙ୍ଗ ଆଉ କଣ କରି
ନାଇଁ କୁଆଡ଼େ ପ୍ଲାନିଙ୍ଗ କରିନି।
ନାହିଁ ପ୍ଲାନିଙ୍ଗ।
ନାଁ।
ଓହୋ ଲସ୍ ହେଇଗଲା ଆଉ।
ହଲୋ ମନ୍ଦିର ମନ୍ଦିର ଜେଗା ଅଛି।
କୋଉ ମନ୍ଦିର ଯିବୁ ତାକୁ ଆଉଥରେ ସୀମାଞ୍ଚଳ ନେଇକି ଯିବୁ।
ଯୁଆଡ଼େ ଯୁଆଡ଼େ ଥିବ ଶିବ ଲିଙ୍ଗ ବାରଟା ଜ୍ୟୋତିର୍ଲିଙ୍ଗ ଲିଙ୍ଗ ଯିବି।
ତ ଜ୍ୟୋତିର୍ଲିଙ୍ଗ ନେଇଯିବୁ ଆଉ।
ମା ଶକ୍ତିଙ୍କର ଯୋଉ ପୀଠ ଅଛି ସେଠିକି ଯିବି।
କେତ କେତେଟା ପୀଠ ଅଛି କହିଲୁ।
ଫିପ୍ଟି ଟୁ।
ଫିପ୍ଟି ଟୁ।
ଓହୋ କୋଉ କୋଉ ଜାଗାରେ ଅଛି ଜାଣିଚୁ।
ଜାଗାରେ ତ ଜାଗା ଗୁଡ଼ାକ ତ ଠିକିରେ ମାନେ ଠିକି ନାହିଁ କୋଉଠି ହେଲେ।
ହୁଁ।
ମାନେ ସମସ୍ତେ କହୁଛନ୍ତି ଏଇଟା ଗୋଟେ ଶକ୍ତି ପୀଠ ବୋଲି କିନ୍ତୁ ମିଡିଆରେ କଣ ପକେଇ ଥିଲ ଆଗେ।
ହୁଁ।
ମୁଁ ଏବେ ଯାଇଥିଲି ଝାଡ଼ଖଣ୍ଡ। ସେଇଠି ବି ଝାଡ଼ଖଣ୍ଡ କୁ ଯାଇଥିଲି।
ହୁଁ।
ସେଇଟା କହୁଛନ୍ତି ଶକ୍ତିପୀଠ ବୋଲି। କିନ୍ତୁ ଗୁଗଲରେ ସେଇଟା ପ୍ରିଡିଙ୍ଗ୍ ମାଙ୍କର ମାନେ ମାଆଙ୍କର ବି କିଏ ମାନେ ଆସୁି ମାନେ ସେଠି ପଢିଲେଉଠି ପଢିଲି କିନ୍ତୁ ସେଠି ମାଆଙ୍କର ହୃଦୟ ପଡ଼ିଲି
ହୁଁ।
ତୋ ସେଇଟା କଣ ବିଶ୍ଵାସ କରି ପାରିବା।
ଏଇଭଳିଆ ଆଉ ତୁ ଜାଣିଚୁ ଯୋଉ କୋଉ ଶକ୍ତିଙ୍କର କଣ ପାଇଁ ଇ ମାନେ ତାଙ୍କ ତାଙ୍କ ଦେହଟାକୁ କିଏ ମାନେ କାଟି ଦେଇଥିଲେ। କିଏ କାଟିକି ମାନେ ସବୁ ଯୋଉ ଜାଗାରେ ପଡିଲା ସେ ସବୁ ଶକ୍ତି ପିଠା ହେଲା ତ କିଏ କାଟିଥିଲେ ସେଇଟା ଜାଣିଛୁ।
ହୁଁ ଜାଣିଛି।
କିଏ?
ଭଗବାନ ବିଷ୍ଣୁ।
ହଁ।
କାହିଁକି ନା ଶିବ-ଶିବ ଯେତେବେଳେ ଜାଣିଲେ ଆଁ ଶିବ ଯେତେବେଳେ ଜାଣିଲେ ଶିବ ତାଙ୍କ ପାଖକୁ ଗଲେ ତ ଶିବ ଯଉ ତା କଲେ ତାଣ୍ଡବ କରିଥାନ୍ତି ତାହେଲେ ପୁରା-ପୁରା ପୃଥିବୀ ପୁରା ନ ନଷ୍ଟ ହେଇଯାଇଥାନ୍ତା ପୃଥିବୀ କଣ ପୁରା ସଂସାର ପୂରଣ ନଷ୍ଟ ହେଇଥାନ୍ତା ତ ସେଥିପାଇଁ ଭଗବାନ ବି କଣ କଲେ ସୁଦର୍ଶନ ଚକରରେ କାଟିଦେଲେ
ହଁ।
ଯଉ କାଟିଲେ ଭାରତର ସବୁ ଜାଗାରେ ଗୋଟେ ଗୋଟେ ଗୋଟେ ଶକ୍ତି ପୀଠ ଇଏ ହେଲା।
ହୁଁ ପାକିସ୍ତାନ ଆଡେ ବି ପଡିଛି।
ହଁ ପାକିସ୍ତାନ-ପାକିସ୍ତାନରେ ସେଇଟା ଆଫଗାନିସ୍ତାନରେ ଅଛି।
କଣ ସେଇଟା ଯୋଉ ମା ବୈଷ୍ଣବି ଯୋଉ କଣ ଅଛି ସେଇଟା
ଇଏ କଣ ସେଇଟା ବଲନ୍ଦ୍ରୀ ସ୍ଥାନରେ ଅଛି କଣ?
ଓହୋ ସେ ଜାଗାରେ ମାଙ୍କର କଣ ପଡିଛି?
ସେ ଜାଗାରେ ମାଆଙ୍କର ପଡୁଛି ମୁଣ୍ଡ।
ମୁଣ୍ଡ ଯୋଉଟା ଆମର ଯୋଉ ବିୟଲ ଯାକପଟ ଗୋଟେ ମୁଭି ନଥିଲା ଯୋଉ ପାକିସ୍ତାନରେ ଯୋଉ ପଡିଥିଲା।
ହଁ-ହଁ।
ସେଇଟା କି ସେଇଟା।
ଆଁ
ସେଇଟା କି ଯୋଉ ଆମ ଯୋଉ ରିଅଲ ଯାକପରେ ଯୋଉ ନଥିଲା ମାଆଙ୍କର ସେ ଯୋଉ ପାକିସ୍ତାନରେ ଗୋଟେ ଜାଗାରେ ପଡିଛି ଯୋଉ ସେଇଟା ଯୋଉ ସ ଯୋଉ ସୁଡ଼ଙ୍ଗ ସୁଡଙ୍ଗ ଟାଇପ ର ଯୋଉ ଅଛି ତ ଯୁ ମୁଭିି ଯା ହୋଇଥିଲା ଯୋ ରିଅଲ ଜ୍ୟାକପୋର୍ଟ। ରାଜା ମାନଙ୍କର ଗୁପ୍ତ ସୁଡ଼ଙ୍ଗ।
ହଁ-ହ ଗୁପ୍ତ ସୁଡ଼ଙ୍ଗ ସେ-ସେ-ସେ ସେ ଜାଗାଟା।
ଓହୋ।
ସେଇଟାଟା ବନେଇଛନ୍ତି କିନ୍ତୁ ସେମିତିଆ କିଛି ନାହିଁ।
ଆ-ଆଚ୍ଛା।
ଏଇଟା ଗୋଟେ ମୁଭିଟେ ବନେଇ ଦେ
ଆଚ୍ଛା।
କଣ ଦିଆଯାଇଥ
ଆଁ
ମୁଭି ଦେଖିବାକୁ ଯାଇଥିଲୁ।
ନା ମୋ ମୁଁ ମୁଭି ଦେଖିବା କେବେ ଯାଇନି କୁଆଡେ ଯାଇନି।
ହୁଁ।
ଏଇ ନନ୍ଦୁ ଭାଇ ର ନନ୍ଦୁ ଭାଇ ର ମ୍ୟାରେଜ ଟାଇମ ରେ ଆମେ ଭାବିଥିଲୁ କି ଯୋଉ ସେତେବେଳେ ପଢୁନଥିଲା କି ଯୋଉ ଆମର ଅନ୍ତା ଖାଇଲା-ଖାଇଲା ଅନ୍ତା଼। ତ ସେଇ ମୁଭି ଟା ଦେଖିବା ପାଇଁ ଯାଇଛନ୍ତି ଭାବିଲୁ ତାପରେ ଆଉ ଏପଟ ତ ରହିଗଲେ। ମୋର ମୋ ସାଙ୍ଗର।
ହ
ହୁଁ ଆଉ ସିଏ ଗଲଣିି ତାପରେ ତାପରେ ସେଇ ଟାମକୁ ବୋଉ ବୁଟୁ ଭୁତ ପଡିନଥିଲା କି?
ଦିଟା ତ ମୁଭି ପଡିଥିଲା ଆଉ।
ହୁଁ।
ବୋଉଟ ଟା ଟିକେ ବୋଉଟ ଟା ଟିକେ ବଢିଆ ର
ହଁ ଏଇଭଳିଆ ଆଉ।
ହ, ଆଉ କଣ କହ?
ଜନ୍।
ଆ,
କହୁନୁ କହ।
ତୁକ ମୁଁ ତ କହିଲିଣି କେତେ କଥା କହିଦେଲିଣି। ତୁ କ
ହୁଁ ତୁ କୁଆଡେ ଯିବୁ-ଉ ବୁଲିବା ପାଇଁ? ବାହାଘର ପରେ ବାହାଘର ପରେ କୁଆଡେ? ବାହାଘର ପରେ କୁଆଡେ ବୁଲିବାକୁ ଯିବୁ?
ମୁଁ ମୁଁ ଫାଷ୍ଟ ଯିବି ପୁ-ପୁରୀ ଯିବି।
ତାପରେ ଆମର ଫାଷ୍ଟ ଓଡିଶା ଟା ବୁଲିବୁ। ଓଡିଶା ରେ ଯେତିକି ଆମର ସବୁ ଯୋଉ ଅଛି, ଆମର ଗୁପ୍ତେଶ୍ଵର ହଉ କି ଆମର ଚନ୍ଦ୍ରଶେଖର ହଉ ଜବୁ ଜାଗା ଓଡିଶା ଯେତିକି ସବୁ ଜାଗାରେ ଆମର ସବୁ ଅଛି। ମହାଦେବଙ୍କର ଲିଙ୍ଗ ତ ସେଇ ଯାଗା ସ ସବୁ ଯିବି ବୋଲି ଭାବିଛି।
ହୁଁ ହଉ ଯା ଯା ବୁଲିକି ଆସିବୁ।
ହଁ ଗୁପ୍ତେଶ୍ୱର ତୁ ଯାଇଛୁ ବୋଧେ?
ଗୁପ୍ତେଶ୍ୱର ନିଯେ। ମୁଁ କୋରାପୁଟ ଯାଇନି କେବେ ହେଲେ।
ଆଉ ସମ୍ବଲପୁର ଯାଇଚୁ?
ସମ୍ବଲପୁର ଯାଇଛି।
ଏଇ ଯୋଉ ସମ୍ବଲପୁରରେ ଯୋଉ ଠାକୁର ଟିକେ ବଙ୍କା ଅଛନ୍ତି ନା!
ହଁ ମାଆ ଟିକେ ବଙ୍କା ଅଛନ୍ତି।
ମାଆଙ୍କର ମୁହଁ ଟା ଆକ୍ଚୁଲି ତା ଷ୍ଟୋରି ଟା ଜାଣିଛୁ?
ଉଁ ନାଇଁ ମୁଁ ଜାଣିନି। ଜାଣିଛି ଯେ ମନ ନାଇଁ ଠିକ୍ ରେ ମୋର।
ହଉ।
ହୁଁ କହୁନୁ।
କହିବି ଆଉ କେବେ କହିବି ଆଉ।
ହଉ ଠିକ୍ ଅଚ୍।
ହଁ କହିବି ଆଉ। ଆଉ ରାତି ପାଇଁ କଣ ପ୍ଲାନିଂ ଅଛି କୁଆଡେ ଯିବୁ-ଉ? ବାହାରେ ଯାଇ ଖାଇବୁ ନା ଘରେ ଜଣ୍ଡା ତରକାରି ଅଧିକ କରିଦେଇଛୁ ଘରେ ଖାଇଦବୁ କଦିକି?
ନା ଅଣ୍ଡା ତରକାରୀ ତ ଅଧିକ କରିନି, ଅଣ୍ଡା ତରକାରୀ ଇଟା ଖରେ ଭଲ ଲାଗିଥାନ୍ତା ନା ମତେ ସେଥିପାଇଁ-ଇଁ ୟେ ପାଣି ପିଏ ଇଏ ଆମର ଇଏ ଅଣ୍ଡା ଭୁଜିଆ ଆଣି ମୁଁ ଯେ କଥା ବି ହେବି।
ହଉ ଉ ହଉ। ରଖୁଛି ଆଉ ହୁଁ।